ହାଲୋ, ହଁ ଦିଦି କଣ କରୁଛ?
ମୁଁ ରୋଷେଇ ତମେ?
ମୁଁ ଲେଖୁଥିଲି ଏଇନା ଆଉ।
କଣ ଏକ୍ସାମ୍ ଏବେ ଅଛି କି, ଏକ୍ସାମ୍ ଏବେ ଅଛି କି?
ନା ନା କମ୍ପ୍ୟୁଟରର ନୋଟ ଲେଖୁଥିଲି ଆଉ। ରୋଷେଇ ଏଇନା କରୁଛ?
ନାଇଁ ଡବଲ ଡ୍ରେସ୍। ଆଜି ଆମର ଗୋଟେ ଥର ଆଜି ଟିଫିନ୍ ଖାଇସାରିଲଣି। ଓହୋଃ ଏବେ ଆଉ ନାଇଁ ଯୋଉ କଲେଜ ଖୋଲିଲେ ଏକ୍ଜାମ୍ ହେକା ନାଇଁ। ଅ।
ହଁ-ହଁ କଲେଜ। ସହ।
ରେଜଲ୍ଟ କେମିତି ଆସୁଛି ଭଲ ଆସୁଛି? ହୁଁ ତମର ପା ଇକୋନୋମିକ୍? ଯିବି।
ହଁ।
ମୋର ବି ତ ଇକୋନୋମିକ୍ସ। ଥିଲା ମୁଁ ସେଇ ଇକୋନୋମିକ୍ସରେ ଏକା ପିଜି କରୁଛି।
ଓହୋଃ। ମୋର ବି ଇକୋନୋମିକ ଯେ କିନ୍ତୁ।
ଇକୋନୋମିକ୍ସ କରିବ ନା ପ୍ଲସ୍ ଥ୍ରି ପରେ କରିବନି। ସେ ପଖାଳ ଆଉ ଚ।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
କଣ ।
ଆହା ମୋର ମୁଁ ଖାଇଥିଲି ଏଇନେ ଜଷ୍ଟ ଖାଇକି ଉଠି। ଖାଇକି ଜଷ୍ଟ ଏଇନା ଉଠିଲି ବୋଉ ଶୋଇଛି ନନା। କମ୍ ବାନି ଯାଇଛୁ ଆ। ଯେମିତି କାମକୁ ଆଉ।
ଓହୋ ଆଉ ତମ ଦିଦି।
ସବୁ ଭଲ ତମ ଘରେ ହଁ ଦେଇ ରଜ କରିଥିବ।
ଓହୋ ଗୋଟେ ମସ୍ତି କରିବା ଆଉ ଏକା ଗୁଟେ କିଛି ଭଲ ଲାଗିବ। ବନି। ମାନେ ଘରେ ଗୋଟେ କିଏ ଗୋଟେ ମିଶିବା ପାଇଁ ଗୋଟେ ଥିଲେ। ଘର ଟା ଭଲ ଲାଗିବ ଘରେ କେହି ଗୋଟେ ନଥିଲେ। ଏକା ଯୋଉ ଯେତେ। ଝଗଡ଼ା ଏକା ଖାଇବାର ମଜା ନାଇଁ। ଆମ ଘର କଥା ଆମ ଘର କଥା ମୁଁ ଯେବେ ମାନେ ସମସ୍ତେ ଏକାଠି ହେଇକି ଥିଲୁ ଖାଇ ସେମାନେ ମୁରବି ପୁରା ଝଗଡା ମୁଁ ଅଧିକ ଖାଇବି ଏଟା କରିବି ସେଟା କରିବି ମୁଁ ସମସ୍ତେ ଯେତେବେଳେ ଯୁଆଡେ ପଳେଇଲେ ଯିଏ ଯୁଆଡେ ମୁଁ ଏକା ଘରେ ମାନେ ଇଛା ହେଲାନି କଣଟେ ଖାଇବା ପାଇଁ ଆଉ ଏକା କଣ ଖାଇବୁ ଏଟା କରିବୁ କଣ ସେଟା କରିବୁ କଣ ଏମିତି ଗୋଟେ ଲାଗିଲା।
ହଁ ଆମ ସେଇ ପୂଜା ପର୍ବ ହେଲେ ମୋ ମାଉସୀ ଝିଅ ସବୁବେଳେ ପଳେଇ ଆସେ ମତେ ଏକାଠି ଲଗିଲେ ସବୁ ପୂଜା ପର୍ବରେ ପଳେଇ ଆସେ। ଗାଡି ଅଛି ତରା ସେ ସ୍କୁଟି ଧରି ପଳେଇ ଆସେ ହଁ ବା ଏକୁଟି ଭଲାଗୁନି ନା ପାଇଁ ତାକୁ ଡାକି ଦେଇଛି ସେପଳେଇବ ପାଖ ତଥାବି ସେଇ ଦଶ କିଲୋମିଟର ଭଳିଆ ଆଉ। ବାଲିଚନ୍ଦପୁର ବାଲିଚନ୍ଦପୁର ଜାଣିଥିବ ତ ବାଲଚନ୍ଦପୁର ସେଇ ବାଲଚନ୍ଦପୁର। ସେଇ ବାଲିଚନ୍ଦ୍ରପୁର।
ଆଇ କଣ କରୁଛନ୍ତି।
ଯେତେବେଳେ ଡାକିବି ପଳେଇ ଆସିବ। ସିଏ ତ ଏବେ ସ୍କୁଲ ରେ ପଢଉଛି ସିଏ ସ୍କୁଲରେ ପଢୁଉଛି ବା ଏବେ ହଁ ପ୍ରାଇଭେଟ୍ ରେ ନାଇଁ ପ୍ରାଇଭେଟ୍ ରେ ଅଛି।
ଓହୋ ମୁଁ ତ ବି ଯାଉଛି ବି ସରସ୍ଵତୀ କୁ ଘରେ ବସି ବସି ବୋରିଙ୍ଗ ଲାଗୁଛି ଦି ଘରେ ବସି କଣ କରିବୁ ସେଥିପାଇଁ କହିଲି ଯୋଉଠି ହେଲେ ଗୋଟେ ଏନ୍ ଗେଜ୍ ଗେଜ୍ ହେଇଗଲେ ଡିଷ୍ଟାନ୍ସ୍ ମେନ ଡିଷ୍ଟାନ୍ନ ରହିବ ଫୋନ ଠାରୁ ଟିକେ ଏବେ କଣ ଏଇ ଏଇଟା କାମଟା ଏମିତି ଅଛି ବୋଲି ଅମେ ଏନେ ୱାର୍କ ଅଛି ବୋଲି ମୋବାଇଲ ସେତେ ନହେଲେ ମୋବାଇଲ କମ୍ ଧରେ। ଚଲାଏ ଏକ୍ଜାମ୍ ଏକା ଥିବ ଯାହା ଯେତିକି ଅଳ୍ପ ଆଉ ଅଲଗା ଯେତିକି ଦେଖିଲା ସେ ମୁଣ୍ଡ ବିନ୍ଧି ଯାଉଛି।
ହଁ।
ହଁ ମୁଁ ତ ନେଟ୍ ମୋର ଅଛି ସେ ରେଟ୍ ସବୁବେଳେ ବଳୁଛି ମୋର।
ମୁଁ ବାଟୁ କୁ ଯିବି ପକେଇଛି। କଲି ପାଉନି ମୁଁ ଇଆଡେ ସି ସ୍ଯାଡ଼ୁ ଦେଖିଦଖି ୟୁଟ୍ୟୁବ ଦେଖି ଦେଖି ଦେବି ପାଠ ପଢି଼ଲା ସବୁ କିଛି ଡାଟା ନଥିବ ସେଥିପାଇଁ ଟୁ ଜିବ ରିଚାର୍ଜ କରିଦେଇଛି। ହେଲେ ହଁ ସେ ଟୁ ଯିବି ତ ଏମିତି କଣ କରିବୁ ଏବେ ପୁଣି ଛୁଟି ଅଛି ନା ସ୍କୁଲ। ମୁଁ ୱାନ୍ ଜିବି ରିଚାର୍ଜ କରିବି କାରଣୁ ଟୁ ଜିବି। ସରିବନି ଜମା ବି ମୋର ଜିଓ ସିମ୍ ଜିଓ ସିମ୍। ମୋର ଅଲ୍ଲିମିଟେଟ୍ ମୁଁ ପକାଏନି କେବେ।
ମୋର ବି ସେଇ ଜିଓ ସିମ୍।
ନାଇଁ ମୋର ୱାନ ଜିବି ପଇବନି ମୋର ଦେଢ଼ ଜିବି ଦେଢ଼ ଜିବି ହେଲେ ମୋ ପାଇଁ କାଫି ହଁ ଜିଓଟା ଠିକ୍
ଖାଲି ଘୁରୁଛି ଘୁରୁଛି ଘୁରୁଛି ମୁଁ ସେଥିପାଇଁ ପକେଇବାକୁ ଇଚ୍ଛା ହଉନି ଯିଅ ବୋଲି ଏୟାରଟେଲ କରିଦିଅନ୍ତି।
ନାଇ ନାଇଁ ଆମ ପଟେ ଜାଣିଛ ମ ମୁଁ ଜୋଉ ମା ନାଇଁ ଗୁଗୁଲ୍ ମିଟ ରେ କ୍ଲାସ କରୁଥିଲି ଏୟାରଟେଲ ଯେ ନେଟୱାର୍କ ଜମା ଆସିଲାନି ଜଏନ୍ ହବ୍ ମାନେ ବହୁତ ପ୍ରୋବ୍ଲେମ୍ ଦେଖଲା ତାପରେଟା ୟାରଟେଲ୍। ପୁଣି ଜିଓ କଲି ଜିଓ କଲି ଯେ ଏବେଠି ଟିକେ ଟିକେ ନେଟୱାର୍କ ଆସ୍। ଆସିଳାଣି ରହୁଛି। ଆମ ଗାଁ ପଠେ ଯେମିତି ଥିଲା ଏଠି ବି ସେମିତି ଅଛି।
ଠି ଆମର ଏୟାରଟେଲ ଭଲ ଚାଲୁଛି ଜିଓ ଏ ତ ଚାଲୁନି।
ଓହୋ ନାଇଁ କୋଉ ଗଟେ କଣ କଟେ ଆମ ଗଟେ ଜିଓ ଟା ଟିକେ ଚାଲଚି ଏଆରଟେଲ ବେଶୀ ଲୋ ହେଇଯାଉଛି। ଆଚ୍ଛା।
ଆମ ଆଡେ ବି ସେଇଆ ବେଳେ ବେଳେ ଦି ଟାଙ୍କ ଅଘୁରୁଛି ପାଉନି କହୁଥିଲେ ଛୋଟ ଫୋନ୍ ଯୋଉ କି ହଁ କିପ୍ଯାଡ଼୍। କଣ ସବୁ ସେଠାରେ ଆଠ୍ ଟାରୁ ଟୋଟାଲି ନେଟୱାର୍କ ଆସୁନି।
ଜମାଆସୁନି ଓହୋ ସେ ଫୋନ୍ ବି ଆଜ ଆଉ ୟୁଜ କରିବାକୁ ସେଟା କଣ ଗଲା ଆଉ ଉଁ ମ୍ ମ୍। ମାନେ ରିଚାର୍ଜ ଅଧିକ। ଡାଟା ପୁଣି ଲସ୍ ହବ ତାଠୁ ବେଟର ଜିଓ ଫୋ ଧାନ ଆଣିବ ହେରି ସେଇଥିରେ ବେଟର୍। କଲ ତ ଆସି ନା ତମେ ରିଚାର୍ଜ କର କି ନ କର କଲ ଟା ଆସିବ।
ହଁ ହଁ ଜିଅ ଫୋନ ରେ ହଁ ଜିଅ ସିମ୍ ରେ। ଜିଓ ସିମରେ କଲ ଆସିବ, ଇଆରଟେଲ୍ ରେ ତିନ୍ ଦିନି ଇଆରଟେଲ୍‌ ରେ ତିନ୍‌ ଦିନ୍‌ ପରେ ବଳୁଚି କଲ ଆସୁ ନି ଆଉ କିନ୍ତୁ ଜିଓ ରେ ମାସେ ପର୍ଯ୍ୟନ୍ତ ବୋଧେ ଆସିବ ନା କଣ?
ଯୋଉଟା ମୁଁ କେଜାଣି କିନ୍ତୁ ଯୋଉ ଜିଓ ଫୋନ୍ କଥା ଫୋନ୍ ଅଛି ଅନଲିମିଟେଡ ତମେ ଚାଷ ନ କଲେ ବି ସେ ବର୍ଷ ସାରା ଆସଥିବ କଲ।
ବର୍ଷରେ ଆସିବ ନା ଆମର ଗୋଟେ ମାସ ଆସିବ।
ଗୋଟେ ନା ସ ନାଇଁ ତ ଯେତେହଲେ ଚାରି ମାସ ତିନି ମାସ ଏମିତି ତ ବର୍ଷ ସମସ୍ତେ ଲାଜ ର୍ଶବଳୀ
ହଁ ହଁ କାରଣ ଏୟାରଟେଲରେ ମୁଁ ଜାଣିଛି। ତିନି ଦିନ। ପରେ ଆଉ କଲ ଲାଗିବନି।
ନାଇଁ ମୁଁ ଜାଣିଛି ଆମର ଯୋଉ ଘ ଘରଠି ଯିଓ ଫୋନ ରିଚର୍ଜ ନାଇ ତ ସେଇଟା ଆମେ ସମସ୍ତେ କଲ୍ କରୁଛୁ ମାନେ ଦିଦି ଜଣେ ଦିଦି ଯଦି ମାଇଁ କଲ୍ କଲା ମା ତା ଟିକେ କହିଦବ ତାକୁ କହିଦଉ ତାକୁ କହିଦଉ ସେ। କଲ କରିବ ଏମିତି କରିକି। ସେି କହିଥିଲେ କି ଆମେ ସମସ୍ତେ କଲ କରିୁଛେ ରିଚାର୍ଜ କିଛି ଆବଶ୍ୟକତା ହିଁ ପଡୁନି।
ହଁ ମୁଁ ବୋ। ସେମିତ ମୋର ବି ରିଚାଜ୍ ନଥିଲା। ହେଲାଣି ମାସେ ନା ସେଇ ଦଶ କୋଡିଏ ଦିନ ଖଣ୍ଡେ ହବନି ନିେ ସଂସ କିନ୍ତୁ କଲ ଆସିଥିଲା। ଯି। ସେମତିମର ସେ ଏୟାରଟେଲ ଆସିବନି ତିନି ଦିନି ପରେ।
ହୁଁ।
ସେଇଥିପାଇଁ ମୁଁ ସମସ୍ତଙ୍କୁ କହିଦେଛି। ଯିଓ କରିଦିଅ ଯିଓ।
ନାଇଁ ମୋର ଏୟାରଟେଲ ଥିଲା ମୁଁ ତାପରେ ଜିଓ କଲିବା ଯାଇକି କହିଲି ଆସୁନି। ଠିକ ସେ ନେଟୱାର୍ ପାସ୍ କରି ହେଲାନି ଗ୍ରାଜୁ। ଆମର ଏବେ ବି। କ୍ଲାସ ଚାଲୁଛି ନା ଆମର ଜୁନ୍ ମାର୍ଚ୍ଚ ରେ ଏବେ କ୍ଲାସ ହଉଚି ଯୋଉ ପି ଯୁଗ।
ଭଲ ଆମର ଏଇଠି ଖାଲି ଖରାରେ ଖରା ହଉନି ସିଆଡେ।
ଖରା ତ ହଉଛି ଚାରିଆଡେ ଓଡିଶାକୁ ଖରା ନାହିଁ କିଏ କହିଲା ଓଡିଶାକୁ ଅଛି। ଆମର। ସିଲାଣିଛ ଯୋଉ। ହଁ ଏପ୍ରିଲ ମେ ମେ। ମେ କୋଡିଏରେ ଆମର ଥିଲା ଏଜାମ ଆମେ ମେ ଉଣେଇଶି ରେ ଯାଇଥାନ୍ତୁ ଯେତେବେଳେ ପ୍ରବଳ ଖରାପ ଆନ୍ଧ୍ରପ୍ରଦେଶରେ ଓଡିଶାଠୁ ଆହୁରି ଅଧିକ ଖରାପ ମୋ ମୁଣ୍ଡ ପୁରା ଖରାପ ହେଇଗଲା କେମିତି ଏଜାମ ଦେବି ଯିବି କେମିତି ପୁଣି ବସ୍ ହବ ଟ୍ରେନ ବୁକିଂ ହେଲାନି ହ ମୁଁ କଣ କରିବି ଭାବ
ହଁ ବା ଖରା ଯୋଉ ଭଳିଆ ଖରା ହଉଛି ଏବେ ମଣିଷ କେମତି କାମ କରୁଛନ୍ତି କି ଜଣେ
ଏକସ ହେଇଗଲା ମୁଁ ଯେତେ ଖୁସି କହିବା କଥା ନାଇଁ କାଲି ଯାହା ମୁଁ ସେତବେ କାହିଁ ବସ ରେ ମୋର ଆଲ୍ ଅଛି ବାନ୍ତି ହେଇଯିବ ଦଶ କିଲୋମିଟର ଯାଇଥିବି ନା ନାଇଁ ବାନ୍ତି ହଁ ତାପରେ ଆମେ ଆଠଶ କିଲୋମିଟର ଯାଇଥାନ୍ତୁ,
ଏମେ ଏକ୍ଜାମ ଦେଇଛ ରରେଜଲଟ ଭସ ନାଣି
କେ କରିବା ହଁ।
ରେଜାଲ୍ଟ ବହାରିସରିଲାନି?
ନା ପା ଆମର କାଇଁ ରେଜୁଲ୍ଟ ଆସିନି ଏଇଠି ଗୋଟେ ସେମିଷ୍ଟାର ଦବ କାଇହିଁ କହିଲେ ପନ୍ଦର ଦିନ ପୂର୍ବରୁ ଠ ଆଠ ହେଲା ଆଜି ନଅ ତାରିଖ ହେଲା ଆମର କୋଡି କୋଇ ସିରିବୁନୁ ଏ ନାଇଁ ବାଇଶର ଏଗଜାମ୍ ଅଛି। ଆମେ ଏକ ପହଞ୍ଚିବ ଆମ ବାଇଶରେଜାମ ଅଛିି କ ମୋର ବା ଏବେ
ହୁଁ।
ତମେ କରୁନ ଯଦି କରିବ ପଇସା ଟିକେ ଅଧିକ ହଁ ମ ସେ ଏବେ ତମେ କହିପାରିବନି କହି ଆମରଳ ଗ୍ରାଜୁଏସନ୍ ଗ୍ରାଜୁଏସନ ସରିଲା ପରେ ସିନା କରିବ ଗ୍ରାଜୁଏସନ ର ସେ କରିକାରିବନି
ଚାଲିଛି ଦେଖିବା କଣ କରିବି ଆଉ।
ଟ୍ରଏ କରିବା ତମେ ନହେଲା କରିଦବା କମେଣ୍ଟ ଟ ସେମିତି କିଛି ଡିଫରେନ୍ସ ନାହିଁ। ଏଲଟିର ହଉଛି ମେନ୍ ଏଲ୍ଟିର ଯି କ୍ଲିୟର କରିଦେ ତମେ କମେଣ୍ଟ କରିକି ତାଗଡ଼ ଆଉ ଗୋଟେ ଗୋଟେ ପିଲା ବି
ଦିଦି ତମର ଇକୋନୋମିକ ଅନର୍ସ ଥିଲା।
ହଁ ମୋର ଇକୋନୋମିକ ଥିଲା ମୁଁ ସେଇ ଇକୋନୋମିକ୍ସରେ ବି ପି ଜି କରୁ ହଁ।
ଥିଲା।
ହଁ ମୋର ଥିଲା।
ଇକୋନୋମିକ ଅନର୍ସ ଥିଲା।
ଏକୋନୋମିକ ନାଇଁ ନାଇଁ ମୋର ଇକୋନୋମିକ୍ସ ମୁଁ ଏଜୁକେସନ୍ ହିଁ ଥିଲା। ତମେ କୋଚିଂ ଯାଉଛ କି?
ଆଉ ମୁଁ ଦିନେ ପଚାରୁଥିଲି। ମୁଁ ଦିନେ ତମକୁ ପ
ନା ମୁଁ କହିନି ଏଯୁକେଶନ କହିନଥି ଥିବି ଭୁଲ ତମେ ଶୁଣ କାଇଁ ମିଛା କିବି କହୁନ?
ହଁ ହଁ। ହଁ।
ମୋର ଇକୋନୋମିକସ୍ ହିଁ ଥିଲା।
ବଢିଆ ଆଉ ତମର ଇକୋନୋମିକ୍ସ ମୋର ବି ଇକୋନୋମିକସ୍।
ମୁଁ କହିଲି ତମେ କୋଚିଂ ଯାଅ କି?
ହଁ କୋଚିଂ ଯାଇଚି ପା ଏବେ ବି।
ଓହୋ। ନହେଲେ ତ ହବନି ମ୍ୟାଥ୍ ଗୁଡାକ ସେଗୁଡା ବୁଝିବାକୁ ପଡିବ। ମ୍ୟାଥ୍ ଗୁଡା ଆମେ ଯାଇଛୁ ଆମେ ଗଲୁ। ଓ ଫାଷ୍ଟ ଇୟର ଫାଷ୍ଟ ସେମିଷ୍ଟାର୍ ରେ ଯାଇନଥିଲୁ ଫା ରୁ ସେକେଣ୍ଡ ସେମିଷ୍ଟାର ଗଲୁ ତାପରେ ଲାଷ୍ଟ ଇୟର ରେ ଗଲୁନୁ ଆଉ ଯାହା ପଢ଼ିଲୁ।
ଆମର ତ ଏବେ ଚେଞ୍ଜ ହେଇଯାଇଚି ଏ ନ ପି ଲାଗିଚି।
ହଁ ଏ ନି ପି ଲାଗିଚି ଯେ ଚେଞ୍ଚ
ଟ୍ୱଣ୍ଟି ଟ୍ୱଣ୍ଟି। ସେ ବି ଚେଞ୍ଚ ହେଇ ମ୍ୟାଥ ରେ ଫାଷ୍ଟରେ ଥାଏ। ଏବେ ଆମର ଥାର୍ଡରେ ପୁରେଇଦେଇଥିଲା ଥାର୍ଡ ରେ ପୁରେଇଥିଲା ଏବେ ଫୋର୍ ବି ଷ୍ଟାଟିଷ୍ଟିକ୍ ଅଛି ଫୋର୍ ରେ ଆମର ଇନଟର୍ଣ୍ଣସିପ୍ ଅଛି ଧୀରେ ଆମର ଇନ୍
ନାଇଁ ନାଇଁ ଇନଟର୍ଣ୍ଣସିପ୍ କିଛି ନଥିଲା ଏଗୁଡା କଣ ବି ମୁଁ ଜାଣିନି। ମୋର ନଥିଲା ଆମ
ଆମର ଇଣ୍ଟର୍ନସିପ୍ ମାନେ ସେ ଯୋଉ ବୁଲିକି ଯାଇକି ରିପୋର୍ଟ ଆଣିବୁ ସବୁ ଧର କିଏ କେ ଲା ଯୋଉ ସାଇ ସାନସ୍କ୍ରିଟ ପିଲା ସବୁ ଗଲେ ମନ୍ଦି ଆଉ ସା ଯୋଉ ଲି ଯୋଉ କନ୍ ତ ଯୁଲୋଜିବପିଲା ଗଲେ ମେଡିକାଲ। ମାନେ ମେ କିଛି ଇନଫମସନ ଆଣିବେ ଆଉ ସାଇକେଲ ଯ ପିଲା ଗଲେ ବୃଦ୍ଧା ଆଶ୍ରମ ସେମିତି ଆମକୁ କହିଛନ୍ତି ଯିବାକୁ ଆମକୁ ବ୍ୟାଙ୍କ କହିଥିଲେ ଭଲ ନାହାନ୍ତା ବ୍ୟାଙ୍କ ନକ କହୁଛନ୍ତି ଯିବାକୁ ଅଙ୍ଗନବାଡି ଏକ ବ୍ୟାଙ୍କ ଥିଲେ ଭଲ? ଲ ଭଜ ନା ଅଙ୍ଗନବାଡି ଅଙ୍ଗନବାଡି ଯିବା ଅଙ୍ଗନବାଡିରୁୁ କିଏ ଛୁଆ ମାନେ କଣ ପଢୁ କି ନାଇଁଣ୍ଡ ମିଳୁଛି କି ନାଇଁ ତାଙ୍କ ସହିତ କଥା ହେଇକି ଫଟୋ ଉଠେଇକି ଜିତିସ କ ମିିଲାଣି ସେୁ!
ମ ଲାଗିଲେ ଛୋଟ ଶଆଡ ତ ଶା ରଖୁଛି କି
ଏପ ସ୍କୁୁଲ ହଁ ହଁ